ହ୍ୟାଲୋ। ଅଛ ନା ହଁ। କଣ କରୁଛ।
ଙ୍କ କରୁଚ।
କଣ କରୁଚ।
ହ୍ୟାଲୋ।
ହଁ ଶୁଭିଲା କଣ କରୁଛ।
ହଁ ହଁ ଏଇ ବସିଛି ଆଉ।
ଏ କଣ ବର୍ଷା ଆଜି କମିବନି ନା କଣ।
ବର୍ଷା କମୁନି ତ ଆଉ ମୁଁ ଟିକେ ବଜାର ଯାଇଥାନ୍ତି। ମାଣ୍ଡିଆ ଯାଉ ଟିକେ ଆଣିଥାନ୍ତି ବୋଲି ଆଣିପାରୁ ନେଇ ଦେଖୁଚ ଆଉ କଣ କରିବା।
ଏ ହେ ଆଉ ମାଉସୀ ଖାଇଲେ ମାଣ୍ଡିଆ ଖାଇଲେ।
ମାଣ୍ଡିଆ ଯାଉ ଆଣିଥାନ୍ତି ବଜାର ଯାଇକି। କାଲି ସେ ଗାଡିରେ ତେଲ ନଥିଲା ବଡ ଗାଡିରେ। ଆଉ ସକାଳୁ ତ ମୁଁ ଯ ଯାଇ ଯାଇ ଥାନ୍ତି ଆଉ ଗାଡି ମୋ ପାରେ ନାହିଁ। ଆଉ ଭାବୁଥିଲି ସକାଳୁ ଉଠିକି ଯାଇଥାନ୍ତି ସିଆଡୁ ଚା ଫା ପିଇକି ମାଣ୍ଡିଆ ଯାଉ ଧରିକି କି ଆସିଥାନ୍ତି। ଆଉ ଦେଖିଲା ବେଳ ତ ଏଇ ଅସୁବିଧା ମୁଁ କଣ କରିବି।
ହେତ୍ ତେରୀକିରା। ଗଲା ଗଲା। ପୁଣି ଏଠୁ କେତେବେଳେ କଣ ବର୍ଷା ତ କମିବାର ଚାନ୍ସ ହିଁ ଲାଗୁନି କରିବ କଣ।
କମିବ କମିବ ନାଇଁ କମିଅ ସ ହେଇଯିବ ବୋଧେ ଦଶଟା ବେଳୁ କମିଯିବ ଆଉ। ଲାଗୁଛିଅ।
ଦଶଟା ହେ
ସବୁ ଜିନିଷ ହବ ହବନି। କମିବ ନା। ବର୍ଷା, ଖରା, ଶୀତ। ବର୍ଷା ବିଷୟରେ କିଛି କହିଲ ବର୍ଷା ତମକୁ କେମିତି ଲାଗେ?
ବର୍ଷାଟା ଆକଚୁଆଲି ବହୁତ ବଢ଼ିଆ ଲାଗେ ଏନଜୟେ ମୁମେଣ୍ଟଟା ବର୍ଷାଟା। କେଣା ବସ କାହିଁକନା ବର୍ଷା ଦିନ ଆକଚୁଆଲି ତମେ କଣ କୁଆଡ଼େ ଯାଇ ପାରିବନି ଘରେ ଭିତରେ ରହିବ ଅଳ୍ପ ଅଳ୍ପ ଯାହା ଖାଇବା କଥା କ ଖାଇବ ଖାଲି ଖାଲି ଗରମ ଗରମ ଜିନିଷ ଖାଇବାକୁ ଇଚ୍ଛା ହବ ଟିକେ ପକୁଡ଼ି ଫକୁଡ଼ି ଯଦି କରିିକି ଦିଅନ୍ତା ଆହୁରି ବଢ଼ିଆ।
ବର୍ଷା ଦିନ କେବେ ସ୍କୁଲ ରୁ ବେଗେ ଝରକା ପଟେ ଗଳେଇକି ଆସିଚ?
ନା ସେ କାମ କରିନି ସ୍କୁଲରୁ ଆମଁ ଭଲ
କିନ୍ତୁ ଆଉ ମୋର କିନ୍ତୁ ସେଇ କଣ୍ଡିସନ ମୁଁ ଆଁ ସ୍କୁଲ ଗଲି ଝରକା ପଟେ ଭଙ୍ଗା ଝରକା ପଟେ ଥିଲା ତା। ଏପଟୁକୁ ବେଗ୍ ଫଗାଡି ଦେଇକି ସେ ଏପଟେ ବୁଲିକି ପଳେଇ ଆସିକି। ଆଉ କାଦୁଆରେ ଗୋଡ ପଚର ପଚର କରିକି ଆସ ସେ ଆଉ ଘରୁ କୁ। ମତେ ବହୁତୁ ଭଲ ଲାଗେ।
ମାନେ ସ୍କୁଲରୁ ଲୁଚିକି ଆଇଛ ବହୁଥର ନାଇ।
ହଁ ଲୁଚିକି ପଳେଇ ଆସି ଆଉ ବର୍ଷା ଦିନରେ। କିଏ ରହିବ ସ୍କୁଲ ରେ ଆଉ ପଳେଇ ଆସିବା ଘରକୁ ଆଉ। ଗରମ ଗରମ ଖାଇବା ପାଇଁ ଆଉ।
ଏ ଆଉ ଆଟେଣ୍ଡାନ୍ସ ପଡେନି।
ହଁ ତା ପରଦିନ ସାରେ ଗାଳି କରନ୍ତି। ଆଉ ହାତକୁ କହିବେ ଆଗକୁ ଦେଖା ବେତରେ ପାହାରେ ପାହାରେ ଦିଅନ୍ତି ଆଉ। ଆଉ ମାଡ ଖାଇଲେ ପଛେ ଖାଇ ମୁୁ କିନ୍ତୁ ବେଗ ଲୁଚେଇକି ନ ଆଣିବାର ପ୍ରଶ୍ନ ନାହିଁ ମୁଁ ଆଣିବୁ ତ ଆଣିବୁ ନିହାତି ଆଣିବି।
ଆରେ ରେ ରେ
ବାଟରେ ସବୁ ଆମର ସେ ଯୋଉ। ସ୍କୁଲ ଆଗରେ ଗୋଟେ ପଡିଥାଏ ସବୁବେଳେ ଅମୁଲୁ ଅମୁଲୁ ଖାଆନ୍ତିନି।
ହଁ।
ମୁଁ ସ୍କୁଲ ରୁ। ଟିକେ ପାଠ ପଢିଦେମି ବ୍ରେକେ ଏ ମାନେ ଯି ଯେ ପଦାକୁ ଯିବି ବୋଲି କହିକି। ଅଁ ସେଠି ଅମୁଲୁ କିଣି ଆଣିକି ଖାଇକି ସୋଇଲା ପରେ ଯାଇକି ସ୍କୁଲ ଭିତରକୁ ଆସି
ମାନେ ଅମୁଲୁ ଯଉ ଗୁଣ୍ଡ ଅମୁଲୁ।
ଗୁଣ୍ଡ ଅମୁଲୁ ମୁ କିଣିକି ଖାଏ ପକେଟ ପାଞ୍ଚ ଟଙ୍କିଆ ପକେଟ।
ହେ ହେ।
ପାଞ୍ଚ ଟଙ୍କିଆ ନ ସେତେବେଳେ ତ ପାଞ୍ଚ ଟଙ୍କିଆ ବହୁତ ବେଶୀ ଦେ ଦିଟଙ୍କାରେ ସେ କାଗଜରେ ଦିଏ ଖୁଲା ଅମୁଲୁ। ମୁଁ ଖାଇ ହଁ।
ଠିକ୍ ଠିକ୍।
ଖୋଲା ଆମୁଲ ପୁରା ଖାଇବି ତାପରେ ପେଟେ ଖାଇକି ଆସି
ଆ ହେ ସେଟା ଇଏ ହୁଏନି ମୋ ପାଟିରେ ଲାଗିଯାଏନି।
ନା ସବୁ ଚାଟି ଚୁଟି ଖାଇ ଦେଇକି ପାଣି ପି ଦେଇ ପଳେଇ ଆସ
ଆ ତଣ୍ଟିରେ ସେ ଯଉ ଉପରେ ନାଗିଯାଏ ସେ ଯଉ ଓଠରେ।
ନା ମୁଁ ସବୁ ତ ଖାଇ ଆଉ ମତେ ଭଲ ଲାଗେ ଆଉ ଏତେ ଟେଷ୍ଟି ଲାଗେ ଯେ ମୁଁ ସବୁ ଖାଏ ଆଉ।
ମୁଁ ଅମୁଲ ଖାଏ ଆଉ ଗୋଟେ ଜୀବନାଲି ହବା ପାଇଁ ଚଟପଟା ଗୋଟେ ଅଛି ହେଲା। ଆଁ ସେଟା ଗୋଟେ ଥାଏ ଆଉ ଗୋଟେ ମୁଣ୍ଡ ଓଲଟା କଲେ ମୁଣ୍ଡ ଦେଖାହବ ସିଧା କଲେ ମୁଣ୍ଡ ଦେଖାହବ ସେଇ ସେଇଟା ଗୋଟେ ଖାଏ ମୁଁ ଏଇଉରା ସବୁ ଖାଇକି ସ୍କୁଲରେ ପାଠ ପଢ଼େ।
ଆଦେ ସ୍କୁଲରେ ପାଠ ପଢ଼ୁଥିଲ କଟେ ଖାଲିତ
ପାଠ ହଁ ପାଠ ପଢ଼େ ଯେତେବେଳେ ପଢ଼ଉଥିବେ ଚୁପଚାପ୍ ଶୁଣୁଥିବି କିନ୍ତୁ ଶୁଣିଲା ପରେ ସାର୍ ପାଟି ପାଠ ପଢ଼େଇଲା ବେଳେବି ମତେ ବହୁତ୍ ଚିଡ଼ା ଲାଗେ ତଥାପି କଣ କରିମି ସାର୍ ବା ପାଠ ପଢୁଛନ୍ତି ଅନେଇବାକୁ ପଡ଼ିବ ଆଉ ଟିକେ କିଏ ଖାଲି ସାର୍ ଯେତେବେଳେ ପଢେଇକି ପଦାକୁ ଆସିବେ ମୁଁହେତେ ତାପରେ ପଳେଇଆସେ ପଦାକୁ ଆଉ।
ହା ତେରିକା।
ଆଉ ପଦାକୁ ଆସିକି ତାପରେ ମୁଁ ଯେତେବେଳେ ଯାଏ ଆଉ ଗୋଟେ ସାର୍ ଆସିଥିବେ ଆଉ ଗୋଟେ ଉ ସବଜେକ୍ଟ ପଢ଼ା ହେଉଥିବ ତାଭିତରକୁ ଗଲା ବେଳେ କହିବେ ଜମେକ ମାନେ ମତେ କହିବେ କୁଆଡ଼େ ଯାଇଥିଲ? ଆଉ ମୁଁ କହେଯେ ଆଉ ଯାଇଥିଲି ଏଇଠି କାମ ଥିଲା ଟିକେ ଆଉ କହିଲେ ତାପରେ କହନ୍ତି ଆଉ ତମେ ଖାଲି ପଦାକୁ ଯାଉଚ ଖାଇବା ପାଇଁ ଆଉ ମାରନ୍ତି ଆଉ।
କେତେଥର ମାଡ଼ ଖାଇଛ?
ମାଡ଼ ଖାଇଚି କେତେ ମାନେ ଏମିତି କହିବାକୁ ଗଲେ ଅଁ ପ୍ରାୟତଃ ମାଡ଼ ଖାଇକି ମୁଁ ସ୍କୁଲରେ ପାଠ ପଢିଛି।
ନାଇଁ ସ୍ମଢ଼ତ ସମସ୍ତେ ଖାଇଚନ୍ତି
ନା ମୁଁ ପାଠ ପାଇଁ କମା ଏଇ ଯୋଉ ବାହାରକୁ ଯାଇ ଖାଏ ବୋଲି ବେସି
ଓହୋ ବାହାରକୁ ଖାଏ ନାହିଁ ମୁଁ ବାହାରକୁ ତ ଯାଏନି ଜମା ସ୍କୁଲ୍ ଭିତେରେ ବସିଥିଲା ମାନେ ବସିଥିବି ହଁ କିନ୍ତୁ
ଆଉ ଯଦି ଘରକୁ ଭୁଲରେବି ଆସିଥିବି ଉଁ ଖେଳ ଛୁଟିରେ ଆସିଥିବି ଖାଇବାକୁ ଜାଣି ଶୁଣିକି ଘରେ କହିବେ ହେଇରେ ନାଇଁ ବର୍ଷାରେ ଓଦା ହେଇକି ଯିବୁନି ମୁଁ ଓଦା ହେଇକି ପଳେଇବି ତାପରେ ସାରଙ୍କୁ କହିବି ସାର୍ ମୁଁ ଓଦା ହେଇଯାଇଛି ସାର୍ କହିବେ ହୋଉ ବେଗ୍ ନେଇକି ପଳା। ପଳେଇ ଆସେ ଆଉ।
ବାଃ ମାନେ ସେଇଟା ଗୋଟେ ଚାନ୍ସ ଥିଲା ନାଇଁ ଠକିବାର?
ଆଉ ଠକିବା ପାଠ ପଢ଼ିବାକୁ କିଏ ବର୍ଷା ହୋଉଛି ପାଠ ପଢ଼ିବ ବର୍ଷା ହବା ଆମେ ଡାକ୍ ଡାକୁଥାଉ କି ବର୍ଷା ହୋଉ ବୋଲି। ସବୁବେଳେ ବର୍ଷା ନହେଲେ ଭାରି ମନଦୁଃଖ ହବ। ବର୍ଷା ନହେଲେ ଅମୁଲୁ ଖାଏ ଆଉ ବର୍ଷା ହେଲେ ଓଦା ହେଇକି ଘରକୁ ପଳେଇ ଆସେ।
ଆରେ ବାଃ।
ଏଇଆ କରେ ଆଉ। ଆଁ ହୁଁ କାମ ଏଇଆ ଆଉ କଣ?
ସ୍କୁଲରେ ତେବେ ବହୁତ୍ ବଦମାସି କରିଛ ନାଇଁ ତମେ ଏକୁଟିଆନା କାଳେ ଆଉ କିଏ ସାଙ୍ଗ ସାଥୀ କିଏ ଥିଲେ?
ନାଇଁ ସାଙ୍ଗ ସାଙ୍ଗବି ଥିଲା। ମୋ ସାଙ୍ଗେରେ ମୋ ସାଙ୍ଗ ସଟଲ୍ ଥିଲା ମୁଁ ଏକୁଟିଆ ସବୁ ଜିନିଷ କଣ କରିବି। ଆମେ ସେମିତି ଏକାବେଳେ ତିନ୍ ଚାରି ଜଣ ନେଇକି ଆସୁନା ଆଉ କଣ ଏକୁଟିଆ ମୁଁ ବେକେ ଆଣେ।
ହଁ।
ହୁଁ ତାଭିତରେ ଯାହାର ମାନେ ସିଏ ସତରେ କାହାର ଗୋଟେ ଦେହ ଖରାପ୍ ଅଛି ସିଏ ଘରକୁ ପଳେଇ ଆସିଛି ହେଲା ତାପରେ ଆମର ଅଟୋମେଟିକ୍ ଦେହ ଖରାପ୍ ହେଇଯିବ।
ଆଚ୍ଛା।
ତ ମୁଁ ସେଠୁ କହିବି ଯେ ମୁଁ ମୋ ଦେହ ଭଲ୍ ଲାଗୁନି। ସାର୍ ଆଉ ଜଣେ ଯାଇଛି ମାନେ ଆଉ କାହାକୁ ଛାଡିବେନି ସାରେ। ତ ଫାଇନାଲି ବେଗେ ଗଳେଇକି ଆସିବାକୁ ପଡ଼େ ଆଉ ନହେଲେ ଛାଡ଼ି ବେନି ନା ଏପଟେ ଆଉ ବେଗକୁ ପୁରେଇ ଦିଏ ନେଇକି ପଳେଇ ଆସେ। ଆଉ ଗୋଡ଼ ହାତ ବି ଥରୁଥାଏ କାହିଁକି ନା ଯୋଉ ଯିବୁ ଦେଖି ଦେବେ କାଳେ। ଆଉ ଲୁଚିକି ଆସିଲା ବେଳେ ସେ ଯୋଉ କାଦୁଅ ହେଇଥାଏ। ଥରେ ଖସିକି ବି ପଢ଼ିଛି।
ଆଚ୍ଛା।
ଏଇ ସବୁ ଘଟଣା ଆଉ ଛୋଟ ବେଳେ ଏଇ ସବୁ କାଣ୍ଡ କରିଛି ଆଉ। କାଣ୍ଡ କାର୍ଣ୍ଣମା ଆଉ ଏବେ ବଡ଼ ହେଲେ ସେମିତି କିଛି କାଣ୍ଡ କରୁନି ତଥାପି ଟିକେ ଅଛି ଆଉ ଦୋଷ।
ବଡ଼ ହେଲେ ଫୁଣି ଏଇନା ଯୋଉଁ ମାନେ ଅଫିସରୁ ଠକୁନ ତ?
ନା ଅଫିସ୍ ରେ ଠକେନି ଏବେ ଅଫିସ୍ ରୁ ଯାଇକି ଚା ଅଭ୍ୟାସ ହେଇଯାଇଛି। ମାନେ ଶୋଇଲେ ଉଠିଲେ ବସିଲେ ସବୁବେଳେ ଚା ହିଁ ଦେଖାଯାଉଚି। ସେତେବେଳେ ତ ଅମୁଲୁ ଖାଉଥିଲି ଠିକ୍ ହିଁ ଥିଲା କିନ୍ତୁ ଏବେ ଅମୁଲୁ ଚା ପିଇବାକୁ ଇଚ୍ଛା ଚା ଅଗୁରୁ ଯୋଉ ଅମୁଲୁ ଚା ନା ଅମୁଲ୍ ଚା ମାନେ କ୍ଷୀର ଚା। ନାଇଁ କ୍ଷୀର ଚା ପିଉଛି ଅମୁଲ୍ ଚା ମୁଁ ପିଏନି କିନ୍ତୁ ଅମୁଲ୍ ଖାଏ।
ହଁ ହଁ ହଁ ହଁ ହଁ।
ଚା ପିଏନି କିନ୍ତୁ ଅମୁଲ୍ ଖାଏ ଅମୁଲ୍ ଯଦି ମତେ ଗୋଟେ ଡବା ଦବ ମୁଁ ଖାଇଦେବି।
ଅମୁଲ୍ ଚା ଖାଇବାର ଅସୁବିଧା କଣ ଅଛି ଯଦି ଅମୁଲ୍ ଖାଉଚ ଅମୁଲ୍ ଚା ପିଇବାରେ ଅସୁବିଧା କଣ ଅଛି?
ଅମୁଲ୍ ରେ ଯଦି ଯେତେବେଳେ ଚା ପତିଟା ପଡିକି ସେଟା ଚା ହୁଏ ମିଶିଯାଏ କଲର୍ ଆସିଯାଏ ସେଇଟା ଦେହ ପାଇଁ ଖରାପ୍।
ଖାଲି ଅମୁଲାଟା ଭଲ ଖାଲି ଅମୁଲରେ କୋଉ ଭିଟାମିନ୍ ଏମିତି ଅଛି କି?
ହୁଁ। କୋଉ ଭିଟାମନ୍ ଅଛି ମୁଁ ଜାଣିନି କିନ୍ତୁ ସେ ଯୋଉ ଟେଷ୍ଟଟା ପାଇଁ ମୁଁ ସବୁ ଖାଇଦିଏ ଆଉ।
ଅମୁଲରେ ଭିଟାମିନ୍ ସବୁ ଭରପୁର ଅଛି ତୁମେ ଅମୁଲ ଖାଉଛ କିନ୍ତୁ ଚା ପିଇବ ଚା ପିଇଲା ଅଛି ଅମୁଲି ଚା ପିଇବନି। ଅମୁଲ ଖାଇବ ବା ବଢ଼ିଆ ପିଲା ହେ ତୁମେ।
ମତେ ଜଣେ ବୁଢୀ ଟେ ଠକି ଦେଇଥିଲା ଥରେ ଅମୁଲ ଚା ଦେଇକି। ମୁଁ ଅମୁଲ ଚା ଦେଲେ ମତେ ବାନ୍ତି ହୁଏ ହେଲା।
ହୁଁ।
ସିଏ ଯୋଉଠି ରହିଥିନି ମତେ ସିଏ ଡାକିଲା ଆଉ ଆସ ଆଉ ଆଜି ତ ତମର ମୋର ଖାଇବା ପିଇବା ଚା ଟିକେ ଆଉ ହେଲା।
ହଁ ତାପରେ।
ମୁଁ ବି ଗଲି ତା ଘରକୁ ଚା ପିଇବାକୁ। ଯେହେତୁ ଡାକିଛି ଗୋଟେ ଏତେ ସ୍ନେହରେ ମୁଁ ଗଲି ସେଠି ଖାଇଲି। ପିଇବାକୁ ବସିଲି ମତେ ବିସ୍କୁଟ ଆଉ ଚା ଦେଲା। ମୁଁ କହିଲି ଆଉ ମାଉସୀ ଏଇଟା କଣ ଅମୂଲ ଚା ନା କ୍ଷୀର ଚା। ହେଲା। ସେଦିନ ପୁଣି ବର୍ଷା ହଉଥିଲା ମତେ କହିଲା ନା ସେଇଟା କ୍ଷୀର ଚା ଟା ହେଲା। ଆଉ ବା ଆଣିଲେ ଆଉ ଟିକେ ପୂର୍ବରୁ ମୋ ଭଣଜା ଯାଇକି ଆଣିଛି। ତ ମୁଁ ବିଶ୍ଵାସ କରି ଗଲି ପିଇଲିି ହେଲା କିନ୍ତୁ ଯେତେବେଳେ ମୁଁ ମୁଁ ପିଇ ଦେଇଛି ମତେ ଅଲରେଡି ବାନ୍ତି ଦେଖଉଥିଲା। ତାପରେ ମୋର ସଧ୍ୟେହ ଆସିଲା ତାପରେ ଦେଖିଲା ବେଳକୁ ଅମୁଲ ଥୁଆ ହେଇଛି ତାର ଗ୍ୟାସ୍ ପାଖରେ ଆଉ ମୋର ପୁରା କ୍ଲିୟର ହେଇଗଲି ସନ୍ଦେହ ଆଉ। ଆଉ ସେ କହିଲା ଆଉ ଟିକେ ଦଉଛି।
ତମେ କଣ ଚାଆ ପିଇଲେ ଜାଣିପାରନା କି କୋଉଟା ଅମୁଲ ଚାଆ କୋଉଟା କ୍ଷୀର ଚାଆ?
ଜାଣି ପାଇଲି ବୋଲି ତ ତାକୁ ପଚାରିଲି ସିଏ କିନ୍ତୁ କହିଲା କଣ କ୍ଷୀରରେ ହେଇଛି ବୋଲି, ଆଉ ଯଦି ଏଇକ୍ଷୁଣା ମୁଁ କହିବି ନା ଯୁକ୍ତି କରିପାରିବିନି ନା ବଡ ଲୋକ ସାଙ୍ଗରେ। ଆଉ ସେଠୁ ଖରାପ ହବ ବୋଲି କଥାଟା ପିଇଦେଲି ପିଇ ଦେଇକି ତ ତାପରେ ବାନ୍ତି ଦେଖେଇଲା ଆଉ ଉଁ-ଉଁ-ଉଁ ମାନେ ବାନ୍ତି ଏତେ ଜୋର୍ ଦେଖେ